ହାଲୋ।
ହ୍ଲୋ ହାଲୋ ବନ୍ଧୁ ଜୟ ଜଗନ୍ନାଥ।
ହଁ ବନ୍ଧୁ ଜୟ ଜଗନ୍ନାଥ।
କଁ କରୁଛନ୍ତି ଆପଣ?
ମୁଁ ଏଇଠି ବସିଥିଲି ଆଉ, ଆପଣ କଁ କରୁଛନ୍ତି?
ଏ ଶ୍ରାବଣ ହେଉଛି ଖାଇକି
ଆଜ୍ଞ ଆଜ୍ଞା।
ଖାଇକି ଟିକେ ବିଶ୍ରାମ ନେଉଛି ଆଉ।
ଆ କଁଅ ଖାଇଲେ?
ହଁ ଆଜି ଖାଇଲିି ଭାତ। ଡାଲି ଆଳୁ ଭତ୍ତା ଶାଗ ଭଜା ଯେଉଁଟାକି ମୋର ଅତି ପ୍ରିୟ ଖାଦ୍ୟ।
କଣ କହୁଛନ୍ତି ମୁଁ ବି ମୋର ବି ଆଜି ସେଇଆହିଁ ହେଇଚି ଖାଇବା।
ହଁ ବା ବଢିଆ ଆଉ କଣ?
ମୁଁ ବି ଆଜି ଏଇନା ସେଇଆହିଁ ଖାଇବି, ଗାଧେଇ ସାରି।
ଆଜ୍ଞା ଆଜି ପୂର୍ଣ୍ଣିମା କୁ ସମସ୍ତଙ୍କର ଆଜି ଏମିତି ସାଧା ସିମ୍ପଲ ଖାଦ୍ୟ ଟି ହୋଇଥିବ।
ଆଜ୍ଞାଜ୍ଞା।
ଆପଣ ଆଜି ସିଧା ପ୍ରସାରଣ ଦେଖିଲେ ନା ନାଇଁ ସ୍ନାନ ପୂର୍ଣ୍ଣିମାର।
କୋଉଠି?
ଓ ଟିଭିରେ କି ଆମ ହରପାସ ନିୟୁଜ ରେ ସବୁ ପ୍ରକାରଜ ନିୟୁଜ ଟିଭିରେତ ଦେଉଛି ଲାଇଭ। ମୁଁ ଦେଖୁଥିଲି ଜଗା ଆମର ଗାଧଉଥିଲା।
ନାଇଁ ନାଇଁ ଦେଖିନି ଦେଖିନି।
ଆଜ୍ଞାଜ୍ଞା। ଆଉ ଆପଣ କଣ ଥଣ୍ଡା ହୋଇଯାଇଛି ବୋଧେ?
ଆଜ୍ଞା ଆମର ଟିକେ ଥଣ୍ଡା ହେଇଯାଇଚି ଜୋରରେ।
ଆଚ୍ଛା ଆଚ୍ଛା ମେଡ଼ିସିନ ଔଷଧ କଣ ସେବନ କରିଛନ୍ତି?
ନାଇଁ ମୁଁ ଥଣ୍ଡା ହେଲେ ଔଷଧ ସେ ତାର ମନକୁ ମନ ଠିକ ହେଇଯାଏ।
ଆଚ୍ଛା ଆଚ୍ଛା।
ନାଇଁ ଆଉ ଆଜି କେତେରେ ଉଠିଲେ?
ହଁ ମୋର ତ ସେଇ ନିତ୍ୟ ଦିନ ଆଠଟା ଆଉ।
ଓହୋ ମୋର ଆଜି ଟିକେ ଉଠୁଚି ଲେଟ୍ ହେଇଗଲା ଆଉ।
ଆଚ୍ଛା ଯେ କେତେବେଳେ ଉଠିଲେ କି? ଆଚ୍ଛା ଆଚ୍ଛା କେତେବେଳେ ଶୋଇଲେ କି?
ଆଜ୍ଞା ମୋର ସେଇ ସାଢେ ଗୋଟେ।
ହଁ। ଆଠ ଘଣ୍ଟା ହିଁ ମା ଚେଷ୍ଟା କରନ୍ତୁ ଶୋଇବା ପାଇଁ ତାଠୁ ଅଧିକା ଶୋଇଲେ ବି ଭଲ ନାହିଁ।
ଆଜ୍ଞା ଠିକ୍ କଥା।
ଆଜ୍ଞା ଆଉ କଣ କୁହନ୍ତୁ?
ଟିକେ ଦେଖନ୍ତୁ।
ଆଜ୍ଞା।
କଣ ଦେଖନ୍ତୁ କଣ?
ଆଜ୍ଞା ଆଜ୍ଞା ଦେଖିଲି। ଟିକିେ ଆପଣ କ ଆଗକୁ ନେଇଯାଆନ୍ତୁ ମୁଁ ତା ଭିତେରେ ବ୍ଲୁଟୁଥ ଟି କନେକ୍ଟ କରିଦଉଛି।
ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ। ଆଉ ରାହୁଲ ବାବୁ ଗୋଟେ ପ୍ରଶ୍ନ ପଚାରିବି ସତ କହିବ। ହଁ ପଚାରନ୍ତୁ। ପ୍ରପର ମଣିଷ ଠାରୁ ଅଧିକ ବୁଦ୍ଧିମାନ ହୋଇଗଲେ ଆପଣଙ୍କୁ କଣ ଲାଗିିବ ମାନେ କଣ ହେବ ଆପଣ ଭାବୁଛନ୍। ମତେ ଲାଗେ ପ୍ରଥମେ ଅନେକ କାମ ସହଜ ହୋଇପାରିବ କେମିତି? ହସ୍ପିଟାଲ, କାରଖାନା, ଚାଷ। ଘର କାମ ଅନେକ ରୋବଟ କରିଥିବେ ମଣିଷର ପରିଶ୍ରମ ଠିକ କଥା କହୁଛନ୍ତି, କିନ୍ତୁ ମୁଁ ଜାଣିବାରେ କେହି ନୁହଁ। ଆପଣ ତ ଦେଖିଥିବେ ଚିଟି ରୋବୋଟ ଆଉ ସିନେମାଟି। କଁ କହୁଚନ୍ତି ଆଉ?
ଆଜ୍ଞା, ଆଜ୍ଞା ହଁ ଏବେ ଆରମ୍ଭ କରନ୍ତୁ ଆପଣ କଣ କହୁଥିଲେ।
ଗୋଟେ ପ୍ରଶ୍ନ ପଚାରିବି।
ଆଜ୍ଞା ଆଜ୍ଞା କୁହନ୍ତୁ।
ଧରନ୍ତୁ ଭବିଷ୍ୟତରେ ରୋବଟ ମଣିଷଠାରୁ ଅଧିକ ବୁଦ୍ଧି ମାନ କଣ ହେବ?
ହଁ ମତେ ଲାଗୁଚି କି ପ୍ରଥମେ ଅନେକ କଠିନ କାମ ଗୁଡ଼ିକ ସହଜ୍ୟ ହୋଇଯିବ।
ଯେ ପରିକିି
ଅଁ ଯେପରିକି ହସ୍ପିଟାଲ, କାରଖାନା, ଚାଷ, ଘର କାମ ଅନେକ କାମ ରୋବୋଟ କରିଦେବେ। ମଣିଷର ପରିଶ୍ରମଟି କମିଯିବ ମଧ୍ୟ।
ହଁ କିନ୍ତୁ ତାହେଲେ ଅନେକ ଲୋକଙ୍କ ଚାକିରି ମଧ୍ୟ ଯାଇପାରିବ।
ଆଜ୍ଞା ନିଶ୍ଚୟ ଠିକ କଥା, ସେଇଟା ତ ସବୁଠାରୁ ସ ବଡ ଚିନ୍ତା। ଯୋଉ କାମ ରୋବୋଟ ଶୀଘ୍ର କରିପାରିବ ସେଠାରେ କମ୍ପାନୀ ରୋବୋଟକୁ ବାଛିପାରେ।
ଆଜ୍ଞା ଆପଣଙ୍କୁ କଣ ଲାଗୁଚି, ରୋବଟ କେବେ ମଣିଷ ଭଳି ଭାବନା ବୁଝିପାରିବେ।
ମୋ ହିସାବରେ ନା, ସେମାନେ ହସିବା କିମ୍ବା କାନ୍ଦିବାର ଅଭୟନ କରିପାରିବେ। କିନ୍ତୁ ସତ ଭାବନା ସେମାନେ ନିଜେ ହିଁ ଅନୁଭବ କରିପାରିବେ ନାହିଁ।
ନା ଆଜ୍ଞା ଠିକ। ଆଚ୍ଛା ନା ମଣିଷର ଦୟା, ସ୍ନେହ, ଭଲ ପାଇବା ଏସବୁ ଅଲଗା।
ହଁ ଆଉ ଗୋଟେ ଆ ଭୟ କିନ୍ତୁ ମଧ୍ୟ ଅଛି।
କଣ?
ଯଦି ରୋବୋଟ ଭୁଲ ହାତରେ ପଡିଯାଏ କିମ୍ବା କେହି ଖରାପ୍ କାମରେ ତେ ସେମାନଙ୍କୁ ବ୍ୟବହାର କରନ୍ତି। ତାହେଲେ ସେ ଗୋଟେ ବଡ଼ ସମସ୍ୟା ହୋଇପାରେ।
ଆଜ୍ଞା, ଆଜ୍ଞା ଆପଣ ରୋବଟ ସିନେମା କିଏ ଦେଖିଛନ୍ତି?
ହଁ ନିଶ୍ଚୟ ନିଶ୍ଚୟ ଦେଖିଛି।
ଦେଖିଥିବେ କେମିତି କଣ ଅସୁବିଧା ଟି ହେଇଥିଲା ରୋବୋଟ ସିନେମାରେ।
ନିଶ୍ଚୟ, ନିଶ୍ଚୟ ଶେଷରେ ଗୋଟେ ଜଣ ଭୁଲ ହାତରେ ରୋବଟ ସେ ପଡିଥିବାରୁ ସେ କେତେ ଯେ ଧନ ଅର୍ଥନୀତି ସବୁ ଖରାପ କରିଦେଇଥିଲା।
ଆଜ୍ଞା, କଣ କଣ କରିବା?
ସେଇଥିପାଇଁ ପ୍ରଯୁକ୍ତି ସହ ନିୟମ ମଧ୍ୟ ଦରକାର।
ଆଜ୍ଞା ଆଜ୍ଞା ଠିକ କଥା କହିଲେ। ରୋବୋଟ ମଧ୍ୟ ରୋବୋଟ ମଣିଷଙ୍କୁ ସାହାଯ୍ୟ ପାଇଁ ସାହାଯ୍ୟ ପାଇଁ ହେବା ଉଚିତ, ମଣିଷକୁ ବଦଳେଇବା ପାଇଁ ନୁହେଁ। ଆପଣଙ୍କୁ ଯଦି ଗୋଟେ ରୋବୋଟ ଦ୍ଵାରା କେଉଁ କାମ ଆପଣ କରେଇବେ ତାକେ?
ଘର କାମ ହଉ ପଢ଼ାଇ ନୋଟ୍ ତିଆରି କରାଇବି ଆଉ କଣ କରିବି ତାକୁ। ଆପଣ କଣ କରିବେ?
ତାକୁ ରୋଜ ସକାଳେ ଉଠେଇବାର ଉଠେଇବାର କାମ ।
ଆଜ୍ଞା, ଆଜ୍ଞା ଏଇଟା ତ ଆପଣଙ୍କ ଫୋନ ପେ ବି ହେଇପାରିବ ଆପଣ ଆଣ୍ଡାମାନ ଦେଇପାରିବେ।
ହଁ ନାଇଁ ଆଣ୍ଡ୍ରାମ ଦେଲେପା ମୁଁ ବନ୍ଦ କରିଦଉଚି ଉଠିକି।
ଆଚ୍ଛା।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
ସେଇଟା ମତେ ମଧ୍ୟ ଦରକାର ମୁଁ ବି ସେମିତିର ବଦଭ୍ୟାସ
କଣ କରିବା। ଆଉ କୁହ ତୁ ଆ କାଲି କେତେବେଳେ ଗଲେ
କାଲି ତଥିଲା ଗଲି ପିତାମଲ ସହିତ ସେଇଠି ରାଧାକୃଷ୍ଣ ମନ୍ଦିର ଗୋଟେ ଥିଲା ତମେ ସେ ମନ୍ଦିର ଯାଇଥିଲ ଦର୍ଶନ କରିବା ପାଇଁ। ଦର୍ଶନ କରିକି ଆସୁ ଆସ ହେଇଯାଇଥିଲା ସାଢ଼େ ସାତଟା ଆଉ
ଓହୋ ମିଶିଗଲେ ନା ସେ ଦି ଜଣ ପଳେଇକି ଲାଗିଥିଲା
ନାଇଁ ସେ ଆମ ମୋ ପାଇଁ ଅପେକ୍ଷା କରିଥିଲି।
ଓହ ଆଉ ସେ ଗେମା ବାବୁ ଘର ଯାଇଥିଲେ
ନିଶ୍ଚୟ ନିଶ୍ଚୟ ଯାଇଥିଲେ କିନ୍ତୁ ସିଏ ତାଙ୍କୁ ପ୍ରୀତମବନ୍ଧୁଙ୍କୁ ସେଠି ଛାଡି ଦେଇ ସେ ତାଙ୍କର ଘରକୁ ଆଗମନ କରିଥିଲେ।
ଓହୋ ଏତି ରସ ନା
ଆଜ୍ଞା।
ଆଉ ସବୁ ଭଲ। ଆଉ
ଆଉ କଣ କୁହନ୍ତୁ ତାହଲେ ଆଜିର ଶେଷର ମତ କଣ ଆପଣଙ୍କର।
ମତ ଆଉ କଣ କହିବି ରୋବୋଟ ତ ଏମିତି ହେଲାଣିି ରୋବୋଟ ରଖିବା କଥା ନଁ ସେଇ କଥା ହିଁ କହିବି। ଏମିତିରେ ଗୋଟେ ରୋବୋଟ ଆମ ମୁଣ୍ଡ ଖାଇଗଲାଣି ଯାହାକି ହଉଛି ଫୋନ।
ନିଶ୍ଚୟ ନିଶ୍ଚୟ ଏକଦମ ଠିକ୍ କଥା। ପ୍ରଯୁକ୍ତି ଆମର ସାହାଯ୍ୟକାରୀ ହଉ ମାଲିକ ନୁହେଁ।
ହୁଁ । ଆଉ ଗୋଟେ ରୋବୋଟ ରଖିଲେ ଆମେ ପୁରା ନଷ୍ଟ ହିଁ ହେଇଥିବା କହିବା ଆଉ କିଛି କରିବନି ସେ ଆମ ପାଇଁ ସବୁ କରିବ।
ତା ଦ୍ଵାରା ଯଦି ଆମେ ନିଜର କାମ ସବୁ ଗୁଡିିକ କରିବା ନିଜେ ଆମେ ପରିଶ୍ରମରେ ମାନ୍ଦା ହୀନ ହେଇଯିବ ତାପରେ ସେ ଆମର ହସ କାନ୍ଦ ଖୁସି ଲୁହକୁ କି କିଛି ବୁଝି ବି ପାରିବନି।
ଆଜ୍ଞା ଆଜ୍ଞା ଠିକ୍ କଥା
ପ୍ରବଳ ଦୋଷ।
କଣ କରିବା କହିଲେ। ଆଉ ପ୍ରତମବ କଣ କର୍ମ ପ୍ରଡକ୍ସନ ପଡେ ଗଲା କେତେ ବାଟ କଣ।
ମୁଁ କାଲି ତ ଅଫିସ ବିଷୟରେ କହୁଥିଲେ କି କିଛି ବି ଆଉ କିଛି ନେତାଙ୍କ ଯୁଆଡେ ଯାହା ଖୁସି କିଛି ଆମେ ସଂଗ୍ରହ କରିକି ରଖିଦବା। ତାପରେ ଯେତେବେଳେ ସମୟ ଆସିବ ଧୀରେ ଧୀରେ ଧୀରେ ତିରି କରିକି ଦିନେ ଗୋଟେ ଦିନେ ଗେ ଗୋଟେ ଦିନ କରି ଗୋଟେ ଗୋଟେ ଛାଡ଼ିଲେ ଆମର ପ୍ରଦର୍ଶକ ମାନେ ଅଧିକା ହେବେ ଦେଖିବାକୁ
କଣ କଣ ସଂଗ୍ରହ କରି ରଖିବା ପାଇଁ କଣ କହିଲେ
ମାନେ ଆମେ ସବୁ ଭିଡିଓ ଯାକ ତିଆରି କରିକି ରଖିବୁ ପାଖରେ ଅଧିକା ଅଧିକା ବିଡିଆ ରଖିଦବୁ ତାପରେ ଚହିନ ଦେଖିକି। ଗୋଟେ ଗୋଟେ ସେଇ ଦିନଟା ଆରମ୍ଭ କରି ଗୋଟେ ଗୋଟେ କରି ପୋଷ୍ଟ କଲେ ସେ ଦେର ପ୍ରବେଷକ ମାନ ଅଧିକା ହାତରେ ପଢି ଆଶା ଅଛି
ଆଜ୍ଞା। ବୁଝିଲି ଲୁଝଛି ସିଏ ତ ସବୁବେଳେ ସେଇ କଥା କହୁଚନ୍ତି କିନ୍ତୁ କେବେ କିଛି କରି ପାରୁନାହାନ୍ତି ଆଉ
ଏୟା ଗୋଟେ କଥା ବୁଦ୍ଧି ଅଛି କିନ୍ତୁ କଁ କରିଆ କାମ କରିଆର ସାଥ ନାଇଁ ଆଉ
ସିଏ ତ ଠିକ୍ କଥା। ବୁଦ୍ଧି ଥାଉ କି ନ ଥାଉ ତମର ମନ୍ଦ ବୁଦ୍ଧି ଅଛି କଥା ହଉଚି ସେୟା
ହଁ ହଁ।
ପୁରା ମନ୍ଦ ବୁଦ୍ଧିଆ ଲୋକଟିଏ ସେ।
ନିଶ୍ଚୟ ନିଶ୍ଚୟ କଣ କରିଆ ଲୋକଟା ତ ସେମିତି ଆଉ
ମିଥ୍ୟାବାଦି ଲୋକଟା ବି। ହଉ ଛାଡ଼ନ୍ତୁ। ସମୟର ପରିସମାପ୍ତି ହେଲାଣି ମୁଁ ଯାଉଚି ଗାଧେଇବି ହେଲା।
ଜୟ ଜଗନ୍ନାଥ।